ହାଲୋ।
ହୁଁ ହାଲୋ।
ବନ୍ଧୁ ସୁଭ ସକାଳ।
ଶୁଭ ସକାଳ ଆଉ କଣ ବନ୍ଧୁ ମୁଁ ଖବର ପାଇଲି କଣ। କାରିଆ ଆପ କଣ ଆମର ରବିବାର ଦିନଠୁ କଣ କୁଆଡେ ତାର।
ଆଜ୍ଞା ଟାକ୍ସ ଭିତରେ କମପ୍ଲିଟ କରିବାକୁ ପଡିବ।
ରବିବାର ସୁଦ୍ଧା ଆମର କଣ ସମାପ୍ତ ସମାପ୍ତ କରିବାକୁ ପଡିବ ନହେଲେ।
ଆଜ୍ଞା ନହେଲେ ହବନି ଆଉ। ରବବାର ଭିତରେ ଆମର ଟାଇମ ଅଛି ରବବାର ଭିତରେ ସାରିବାକୁ ପଡିବ।
କଁ କରିବା ରବିବାର ଭିତରେ କଁ କେମିତି କରି ସାରିବା ଟିକେ କଁ ଯୋଜନା କୁହ। ମୋର ତ ଜମା ମୋର ଜମା ଆଠୁଟା ଆଠୁଟା ଖଣ୍ଡେ ମୋର ଆଠୁଟା ଖଣ୍ଡେ ଯାଇଛି।
ପେ ଟା ଯାଇଛି।
ବାବାରେ ଆମେ ପୁରା ଆଗରେ ଅଛେ ଆଉ ‌।
ଏ ହେ ଆଉ କେତେ ସେ କ ହେ ମ୍ୟାମ। ହେ ଗ୍ରୁପ ରେ କହିଛନ୍ତି କି ପନ୍ଦରରୁୁ କୋଡିଏଟା ସାରିବାର ଅଛି।
ହୁଁ କଣ କେମିତି କରିକି ଆମେ ପ ପନ୍ଦର ଟା କରିଦେଲେ ଯାଆନ୍ତା।
ଆଜ୍ଞା ଦେଖିବା କଣ ଚାଲିଚି ତ ବ୍ୟବସ୍ତା ଦେଖିବା ଆଉ। ଆଉ ତ କେହି ମିଳିନାହାନ୍ତି ଦେଖିବା କୋଉଠି ଖୋଜିବା ଆଉ।
ହୁଁ।
ଆଉ ତମର କେହି ଚିନହା ପିନା ନାହାନ୍ତି ଦେଖୁନା କାଳେ ମିଳିଯାନ୍ତା କି କରିଦିଅନ୍ତେ।
ହୁଁ ଜଗନ ଗୋଟେ ପିଲା ବାଜିିବୁୁରାରେ ଅଛି।
ଆଜ୍ଞା।
ତାର ନମ୍ବର ଟା ମୁଁ ଦେଇଦେବି ତମକୁ ପଠେଇଦେବି ହ। ହୁଁ ତାର ଅଛି କମ୍ପ୍ଲିଟ। ତାର ସମାପ୍ତ ହେଇନି ମୋର ବି ସମାପ୍ତ ହେଇନି।
ହଁ ଆପଣ ସାରିଦିଅନ୍ତୁ ସାରି ଦିଅନ୍ତୁ ରବବାର ଭି ତେରେ ଜଲଦି ଜଲଦି।
ହୁଁ।
ଆଉ ଏବେ କଣ କରୁଛନ୍ତି।
ଏଇ ଟିକେ ଯାଇଥିଲୁ ବଡଚଣା ଦାଦାଙ୍କୁ ନେଇକି ତାଙ୍କର କଣ ଟିକେ। ରକ୍ତ କଣ ଚାପ ବଢି ଯାଇଚି?
ଆଜ୍ଞା।
ଶହେ ଷାଠିଏ ହେଇଯାଇଚି। ତାକୁ ଟିକେ ମେଡିକାଲରୁ ହସ୍ପିଟାଲ ରୁ ନେଇକି ତାଙ୍କୁ ଆଇଲି।
ଆଜ୍ଞା ଆଜ୍ଞା।
ହୁଁ ଆସିକି ଟିକେ ଦେଇ ଘରକୁ ଯାଇଥିଲି। ବଡଚଣା ତମର ତମର ଯୋଉ ଭୁବନପୁରୁ।
ଆଜ୍ଞା।
ହୁଁ ଭୁବନପୁର ଯାଇଥିଲି। ମୋ ଦେଇ ଘରକୁ ଟିକେ ଯାଇଥିଲି ବୁଲିକି ଆଇଲି। ଆଉ ଯୋଉ ସୁବ ସୁବର୍ଣ୍ଣା ଘର ସୁବର୍ଣ୍ଣା ଘର କେମିତି କଣ ଚଳାଚଳ ତାଙ୍କର ସବୁ?
ହଁ ଭାଇ ତାଙ୍କର ଚଳାଚଳ ଭଲ ଆଉ।
ଭଲ, ଏଟା ତମ ଘରଠୁ କେତେ ବାଟ ତାଙ୍କ ଘର?
ଆମ ଘରଠୁ ପ୍ରାୟ ଦୁଇଶହ ମିଟର ଭିତରେ ହବ ଆଉ। ଦୁଇଶହରୁ ଶହେ ଦେଢଶହ ମିଟର ଭଳିଆ ହବ ତାଙ୍କ ଘର ଆଉ।
ଆଉ ମାନେ ପୁରା ପାଖ ଆଉ। ଓହୋ। ଆଉ ତାଙ୍କର ଜମବାଡି କଣ କେତେ ଅଛି?
ମୁଁ ଭାଇ ତ ଜାଣିନି ଏତେ କଥା। ମୁଁ ତ ପ୍ରାୟ ଗାଁ ରୁହେ ନା। ମୁଁ ତ କଟକ ରେ ରହୁଚି। କିନ୍ତୁ ତାଙ୍କ ଚଳା ସବୁ ଭଲ। ଆପଣ କଣ ହେବେ ମାନେ ମାନେ କଣ ହେବେ ତାଙ୍କର?
ଏ ଆମର ତାଙ୍କ ସୁବର୍ଣ୍ଣା, ବୋଉ ମୋର ମାଉସୀ।
ହଉ ହଉ।
ହୁଁ। ଆଉ ଭୁବନପୁରରେ ଚେନ ସାର ଙ୍କ ଘର ଆମର ବନ୍ଧୁ ଘର ଆଉ।
ଓ ଚେନ ସାର ଙ୍କ ଘର, ଆଜ୍ଞା।
ଚେନ ସାର ଙ୍କୁ ଜାଣିଚ?
ହଁ ଜାଣିଚି।
ତାଙ୍କ ବଡ ପୁଅ ମୋ ଭେଣେଇ।
ଓହୋ।
ଚେନ ସାର ଭଲ ଘରୁଆ ଘର ଲୋକ ନାଇଁ।
ହଁ ହଁ ଲୋକ ବି ବନେଇ ହଁ।
ହୁଁ।
ଖାଉ କଣ ଖାଇ ପି ସାଇଲେଣି ନା ନାଇଁ?
ଖାଇବୁ କଣ ମୁଣ୍ଡ ଟା କାଇଁ ଭାରି ଜୋରେ ବୁଲେଇ ଦଉଚି, ଭଲ ଲାଗୁନି କିଛି।
ଉଁ ହୁଁ।
ମୁଁ ବଡଚଣା ରୁ ପୁରା ଜୋରେ ଉଡେଇକି ଆଇଲି ତମ ସାଙ୍ଗ ରେ କଥା ହେବି ବୋଲି ଦେଖିଲି କଣ ହ୍ୱାଟସଆପ ରେ ଟାସ୍କ ଗୁରା ଇଏ ହେଇଯିବ। ହେଇଯିବ। ମୁଁ ପରା ଉଡେଇକି ପୁରା ଆଇଲି ବ ବଡଚଣା ରୁ ଆସିଲି ତ ତମକୁ ଲଗେଇଲି ସାଙ୍ଗେ ସାଙ୍ଗେ। ମେଘ ଟା ବି ଆସିଲାଣି ବର୍ଷା ଟା ପ୍ରବଳ ଜୋରେ ଆଇଲାଣି।
ହଁ ଆମ ଏକରେ ବି ଉଠେଇଛି କିମ୍ବା ଆସିଲାଣି କିନ୍ତୁ ହେଇନି ମେଘ।
ଲଘୁଚାପ ମେଘ ଟା।
ସବୁ ଜାଗା ରେ ତ ମେଘ ଆଉ।
ହୁଁ, ମୁଁ ପେପର ଦେଖୁଥିଲି ଏଇନା
ମୁଁ ବି ଜଷ୍ଟ ଏବେ ନ୍ୟୁଜରେ ଦେଖୁଥିଲି। ଆମ ମୋବାଇଲ ଇଣ୍ଟର ଇଣ୍ଟରନେଟ ସାହାଯ୍ୟରେ ମୁଁ ଦେଖୁଥିଲି। ଆଜ୍ଞା।
ଆଉ କଣ କୁହ ଖବର କୁହ?
ହଁ ଭାଇ ଖବର ଭଲ। ମୁଁ ଏବେ ଏଇ ସକାଳେ ଉଠିକି ଖାଇ ପିଇକି ଆସିଥିଲି ବସିଥିଲି। ଆଇଥିଲି ଟିକେ ଜନସେବା କେନ୍ଦ୍ର ଆଇଥିଲି।
କାଇଁ।
ଆମର ଏ ଯୋଉ ଆଧାର କାର୍ଡରେ ଫୋନ ନମ୍ବର ଲିଙ୍କ କରିବାକୁ।
ଓହୋ।
ହଁ ଲିଙ୍କ କରିଥିଲି ଯେ ସେ ଆମର ସେ ଆର ନମ୍ବର ଟା ମୋର ଟିକେ ଯୋଉ ହଜି ମାନେ ସେ ନମ୍ବର ଟା ହଜି ଯାଇଥିଲା। ତାପରେ ଆଉଥରେ ଚେଞ୍ଜ କରିନଥିଲି ଏବେ କଲେଜରେ ଦରକାର ପଇଲା ବୋଲି ମୁଁ ଆସିକି ଚେଞ୍ଜ କଲି।
ହ ମୁଁ ଯାଇଥିଲି ରାୟପୁର ଯାଇଥିଲି ମୋ ଦେଇ ଘରକୁ।
ଆଜ୍ଞା।
ଛତିଶଗଡ ରାଜଧାନୀ।
ଆଜ୍ଞା।
ବହୁତ ବଢିଆ ଜାଗା।
ଓହୋ! କୁଆଡେ କୁଆଡେ ସେଠି ବୁଲିବାକୁ ଯାଇଥିଲେ ନା ନାଇଁ?
ସେଠି ପୁରା ଜଙ୍ଗଲ ଏରିଆ। ପୁରା ଜଙ୍ଗଲ ଗଛ ପୁଚ ପତ୍ର ପୁରା ଅଧା ଜଙ୍ଗଲ ପୁରା ଛତିଶଗଡ। ଜଙ୍ଗଲ ଆମ ମହାନଦୀର ପ୍ରାୟତଃ ସବୁ ଯାକ ଡ୍ୟାମ୍ ଆମର ବିଜେପି ସରକାର ପିରିୟଡ଼ରେ ସେଠି ସବୁ ହେଇଯାଇଚି।
ଆଜ୍ଞା।
ବହୁତ ଗୁଡାଏ ଡ୍ୟାମ୍ ସେଠି ହେଇଛି।
ହଁ, ହଁ ମୁଁ ତ ମୁଁ ତ କେବେ ଯାଇନି କିନ୍ତୁ ଶୁଣିଚି ସବୁ।
ଗଙ୍ଗୁଡଲ ଗୋଟେ ଡ୍ୟାମ୍ ଅଛି ବଡ ଡ୍ୟାମ୍ ଟେ ସେଠି ମୁଁ ଯାଇଥିଲି ସେଠି। ବୋଟିଂ କରିକି
ଆଜ୍ଞା ଭଲ ଆଉ। ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ସବୁ ଭଲ।
ଆଜ୍ଞା।
ଆଉ କଣ କରିବା କୁଆଡେ ଯିବା ଗୋଟେ ଦୂରକୁ ପାରାଦ୍ୱୀପ ଫାରାଦ୍ୱୀପ କୁଆଡେ ନହେଲେ ପୁରୀ? ନହେଲେ କୁଆଡେ ଗୋଟେ ଯାଆନ୍ତେ ଦୂରକୁ ଚେନ୍ନାଇ ଫେନାଇ ନହେଲେ ଉତ୍ତରାଖଣ୍ଡ।
ଆଜ୍ଞା ଯିବା ଆଉ।
ଯେ ପଞ୍ଜାବେ ନହେଲେ ମୁମ୍ବାଇ ଭଲ ଭଲ ଜାଗା ଗୋଆ ଅଛି ଆମର ସମୁଦ୍ର କୂଳ ସି ବିଚ୍।
ଯିବା କୋଉଦିନ ଆଉ।
ହୁଁ, ଚାରିଧାମ, ଚାରିଧାମ, ଚାରିଧାମ ଜାଣି ଯିବନା ଚାରିଧାମ କହିଲ ଦେଖିଆ?
ଆମର ବଦ୍ରିନାଥେ, କେଦାରନାଥେ ଆମ ଯୋଉ ଜଗନ୍ନାଥ ମନ୍ଦିର ଆଉ ଯୋଉ କଣ ଆଇ ଆମ ଭୁଲିଗଲି କଣ ସେଟା ତା ନାଁ। ରୁହମ ମୋ ନାଁ ଟା ମନେ ଆମର ଯୋଉ ଅଁ, ଜଗନ୍ନାଥ ହଁ ରାମେଶ୍ଵର ହଁ। ରାମେଶ୍ୱର ଟା ମୁଁ ଯାଇଛି।
ଆଚ୍ଛା।
ଆଜ୍ଞା।
ଉହୁ କି ଗୁଳି ଗୁଳି ହଉଚି ମୋ।
ହଁ ବହୁତ ଜୋର ହଉଚି ଆଉ। ମେଘ ଉଠିଲାଣି ମେଘ ଟା ହୁଅନ୍ତା କି ମେଘଟା ହେଇନି ତ ଇଆଡେ।
ଆଡେ ଜୋର ଉଠେଇଛି।
ହୁଁ, ଏକରେ ବି ଆମ ଏକରେ ଉଠେଇଚି ଉଠେଇକି କିନ୍ତୁ ହେଇନି।
ହୁଁ।
ଆଜ୍ଞା ଆ, ମେଘ ତ ହେଲେ କୁଆଡେ ଯାଇ ହଉନି ଆ,। ମେଘ ତ ହେଲେ କୁଆଡେ ଯାଇ ହଉନି ଆଉ।
ଅଷାଢ ମାସ ମେଘ ହବ। ରଥଯାତ୍ରା ବି ଆସିଗଲାଣି। ରଥଯାତ୍ରାରେ ଆମେ ଯିବା ପୁରୀ ଯିବା ବୁଲିକି ଆସିବା। ରଥ ଦେଖିକି ଆସିବା। ରଥଯାତ୍ରା ଉପଭୋଗ କରିବା ପୁରୀରେ। ନା କଣ କହୁଚ? ହାଲୋ। ହାଲୋ। ହାଲୋ। ରଞ୍ଜିତ। କୁଆଡେ ଗଲ କଟି ଗଲ ନା କଣ?
ହ୍ୟାଲୋ ନାଇ ସୁବାଉନି କିଛି ନେଟୱାକ ପ୍ରୋବ୍ଲେମ ହ୍ଯାଲୋ।
ହଁ ହଁ ମତେ ଶୁଭୁଛି ଶୁଭୁଛି ମତେ ହୁଁ। କଣ ହେଇଥିଲା କି ମୋବାଇଲ କଣ ହେଇଥିଲା ବୋଧେ?
ଏଇ ନେଟୱାର୍କ ଟିକେ ସ୍ଲୋ ହୋଉଛି ମେଘ ଉଠେଇଲା ତ ଆ ନେଟାର୍କ ସ୍ଲୋ ହବ ଆଉ।
ଓହୋ। କଟକରେ ବି ଜନସଂଖ୍ୟା ପ୍ରବଳ ଆଉ ନେଟୱାର୍କ ମୁପା ରହିଲେ ଏୟାଟେଲ ମୋରୋ ହେଇଯାଏ ଆଉ।
ହଁ ବହୁତ ସ୍ଲୋ ହଉଛି।
ହୁଁ ଏଠି କିନ୍ତୁ ଆମ ନେଟ ପୁରା ଫୁଲ ଅଛି।
ଆଜ୍ଞା।
ହୁଁ।
ଆଉ ଆଉ ଏନା ଟିକଲୋ ସ୍ଲୋ ହଉଛି ଈଂଟ ଇଣ୍ଟରନେଟ୍ ବି ବହୁତ ପ୍ରୋବ୍ଲେ ମାନେ ଆମର ସ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆଜ୍ଞା।
ଆଉ କଣ କରିବା କୁହ?
ନାଇଁ ଏଇଠି ଏ ଜନସ୍ୱବା କେନ୍ଦ୍ର ଆସିଥିଲେ ଏଇ ଯାଉଛି ଘରକୁ ରିଟର୍ଣ କରୁଛି ଆଉ।
କାଇଁ ଯାଇଥିଲୁ କି?
ଆଜ୍ଞା।
କଣ ପାଇଁ ଯାଇଥିଲ?
ଆମ ଆଧାର କାର୍ଡ ର ଫୋନ ନମ୍ବର ଲଙ୍କ୍ କରିବାକୁ ଆସିଥିଲି ଫୋନ ନମ୍ବର ଲଙ୍କ କଲି। ଏବେ ଏଇ ଘରକୁ ଯାଉଛି ଆଉ।
ଓହୋ ଆଧାର କାର୍ଡ ଟା ତମେ ଆଜି ଯ ଫୋନ ନମ୍ବର ଲିଙ୍କ କରୀନା? ଏତେ ବଡ ହେଲଣି।
ଫୋନ ନମ୍ବର ଲୀଙ୍କ କରିଥିଲେ କିନ୍ତୁ ସେ ନମ୍ବର ଟା ହଜିଯାଇଥିଲାଉ ଗୋଟେ ନୂଆ ନମ୍ବର ଲଙ୍କ କଲି।
ଓହୋ।
ହଁ
ଆଉ କଣ ଖାଇଥିଲ ଆଜି?
ହେଇ ଏବେ ଏଇ ସକାଳୁ ଉଠିକିକ ବର୍ଗୁକି ସକାଳେ ଉଠିକି ପଖାଳ ପଖାଳ। ଗାଧୋଇ ପାଧେଇି ଠାକୁରଙ୍କୁ ମାନେ ଠାକୁର ପୂଜା କରି ପଖାଳ ଖାଇ ଆସିଥିଲି ଜନସବାକେନ୍ଦ୍ର ପଖାଳ ଆଉ ବାଇଗଣ ଆଳୁ ଭର୍ତ୍ତା ହେଇଥିଲା। ଭେବଭେଣ୍ଡି
ଭଲ।
ଆଜ୍ଞା, ଆପଣ କଣ ଖାଇଛନ୍ତି?
ମୁଁ ତଡକା ଖାଇଥିଲି ରୁଟି ତଡକା ଜଳଖିଆ ସକାଳେ ସକାଳେ ଖାଇଥିଲି ସିଙ୍ଗଡ଼ା ବରା କାକେରା
ହ ହ
ହୁଁ।
ହୁଁ। ଆଉ? ଆମର ଯୋଉ ଆପଣ ଯୋଉ ଇନା ବଟର୍ଚଣା ମେଡିକାଲରେଥିଲେ ମେଡିକାଲ ମାନେ ଡାକ୍ତର ଅଛନ୍ତି?
ଆଜି ତ ଷ୍ଟ୍ରାଇକ୍ ଅଛି ସବୁ ଆନ୍ଦୋଳନ କରୁଛନ୍ତି ଡାକ୍ତର ମାନେ।
ଆଜ୍ଞା।
ତଥାପି ଆମର ଇଏ ଫାର୍ମାସୁଟିକାଲ ଡକ୍ଟର ଗୋଟେ ଥିଲେ ଯୋଉ ଆମ ଧାରକଆୟୁର୍ବେଦିକ ଡାକ୍ତର ଆୟୁ୍ବେଦିକ ଡଟର ଥିଲେ ସେ ଦୁଖୁଥିଲେ ଇଏ ଡକ୍ଟର ଆଜି ଷ୍ଟ୍ରାଇକସବୁାଇରେ ଅଛନ୍ତି। ହଁ।
ହୁଁ ଆ? କୁହନ୍ତୁ ଆଉ କଣ କହୁଛନ୍ତି?
ଆଉ କଣ କହିବି?
ନାଇଁ ମୁଁ ଟିକେ ବସଷାଣ୍ଟ ମେଡିକାଲ ରେ କାମ ଥିଲା ତ ଯାଇଥାନ୍ତି ଗୋଟେ ଆମର ଫିଜିକାଲ ଟେଷ୍ଟର ଆଉ ଗୋଟେ ସିଗ୍ନେଚର ଦରକାର ଥିଲା ସାରଙ୍କର।
ହୁଁ।
ଅ ସେଥିପାଇଁ ମୁଁ ପଚାରିଲି ମୁଁ କହିଲି ସାର ଅଛନ୍ତି କି ନାଇଁ ପଚାରିଦବା ଭାଇ ଯାଇଥିଲେ କହୁଥିଲେ।
ଉଁ, ନାଇଁ ନାଇଁ ନାହାନ୍ତି।
ନାହାଁନ୍ତି ନା ହଉ ହଉ।
ଯାଅ ତମରଞ୍ଜିତ ତୁମର ଗୋଟେ ସାନ ଭାଇ ହେଇଗଲା।
ଆଜ୍ଞା।
ଆମର ତ ଭଲ ହେଇଗଲା ସମ୍ପର୍କ ହେଇଗଲାଣି ନମ୍ବର ଟା ସେଭ୍ କରି ଦେଇଥା ମୋର ଆଉ।
ହଁ ନମ୍ବର ତ ସେଭ ଅଛି।
ଉଁ।
ହଉ। ଭାଇ ମୁଁ ଦେଖେ ଆଉ ମୁଁ ଏଇଠି କଲ୍ ଟି ସମାପ୍ତ କରୁଛି।
ହଁ ହଁ ସମାପ୍ତ କର ମୁଁ ବି ରଖୁଛି ଯାଉଛି ତମେ କଲ୍ କରିବନି ସେପଟୁ?
ହଁ ମୁଁ କରିବି ଟିକେ ଫାଙ୍କା ହେଇ କି ମୁଁ କରୁଛି ଆଉ।
ଓ ହଉ ହଉ ମୁଁ କାଟୁଛି।
କାଟୁ ନାହାନ୍ତି କଲ।
କଟୁନି କଟୁନି ଏଣ୍ଡେ କଲ ମାରିଲା ବେଳକୁ କଟୁନି। ମୋର ତ କଟୁନି ଏପଟକୁ ଏଣ୍ଡ ହଉନି। ନା କିଛି ହଉନି କିଛି ହଉନି କିଛି ହଉନି